ହାଲୋ
ହଁ ଅଁ
ରୋଷେଇ ଚାଲଚି
ଭଲସେ ହଉଚି ବୋଧେ
ଆଜି ହଉଚି ଛୁଇଁ ତରକାରୀ, ଛୁଇଁ ଭଜା ଆଉ ଶାଗ ଭଜା ଆଉ ଡାଲି ଆଉ
ଆଛା, ଆଉ ପୁଅ
ପୁଅ ସ୍କୁଲ ଯାଇଚି। ଅବିକା ଯାଇଚନି ଆସିବ ଆଉ, ଭାଇ ଯାଇଚନ୍ତି ଡ୍ୟୁଟି। କଣ କରୁଚ?
ଏତେ ଏଇ ବସିଚି ଛାତ ଉପରେ ବସିଚି ଏଠି ଆଉ।
କଣ ଖାଇଥିଲ?
ଖାଇଥିଲି ରୁଟି, କୋବି ଭଜା ଖାଇଥିଲି। ଆଉ ଏଇ କପଡା ଫପଡା ଟିକେ ସଫା କରିବି ବୋଲି ବାହାର କରିକି ରଖିଚି। ଆଉ ସେଇ
ହଁ ଅଁ ଅଁ ହ
ରୋଷେଇ ଛୁଇଁ ଛୁ ମସଲା ଦିଆହେଇକି ଭଜା ହେବ, ଶାଗ ଭଜା। ଇଏ ଡାଲି ଆଉ ଆଉ କଣ, ଆଉ ସବୁ, ଘରେ ସବୁ କଣ କେମତି ଅଛନ୍ତି?
ଆମଘରେ ସବୁ ଭଲ ଅଛନ୍ତି। ଆଉ ତମର ସବୁ, କଣ ସବୁ ରଥବାବୁଙ୍କର ବାହାଘର କେବେ କଣ ହଉଛି?
ଏତେ ବର୍ଷ ହେଇନି, ଆଗିଲାଖୁ ହେବ, ଦେଖାଚାହାଁ ହେବ ଆଉ ଘର କାମ - ଚାଲିଛି, ଘର କାମ ସଇଲେ ହବ ଆଉ, ଆଉ ଅଛିଏଇଖିନା ଦୁଇ ତିନି ବର୍ଷ ଆଉ।
ବାହାଘର ସାହାଘର କରିକି ସାରି ଦବା କଥା ନା ଆଉ।
ଅବିକା ଉ - ହବନି, ଅଛି ଆଉ, ଘର ଟା ହେଇସାରିଲେ ଆଉ। ଘର ନହେଲେ କେମିତି କରିବା? ଘର ହେଲେ କରା ହବ ଆ, ଆଉ ତମେ କେଉଁଠି ଦେଖଛ କି ଝିଅ?
ହଁ ମୁଁ ଗୋଟେ ଦେଖିଥିଲି ତ, ଝିଅ ଗୋଟେ ଦେଖିଥିଲି ଆଉ - ଦେଖା ଯାଉ କଣ ହଉଛି? ବୁଝାବୁଝି କରି ଆସେ ପଢୁଚି ପାଠ ପଢିଛି। ପ୍ଲସ ଥ୍ରୀ ପଢିଛି ଆଉ ଚାକିରି ବି କରୁଛି। ସ୍କୁଲରେ ଅଛି।
ହୁଁ।
ହୁଁ।
ହଉ ମଲକ୍ଷମୁତ ମଦବେ ହଉ କି କାର୍ଯ୍ୟ ଆଜି କରିିଥିଲ ତମର? ନା କହିବ ଆଉ ବୁଝିିବା ତ
ହୁଁ। ଓହୋ ଆଉ ତମ ବାହାଘର କେବେ ହଉଛି?
ମୋର ବାହାଘରେ କଣ କାମ ସନ୍ୟାସୀ ହେବି କି ବାବା ହେଇକି ମଠ ରେ ରହିବି ଆମ ଘର ପାଣି ଯୋଉ ମଟା ଅଛି ସେଠି ଯାଇକି ରହିବି ଆଉ କଣ କରିବି ଆଉ?
ହୁଁ। ବା ହେଇଯିବା କଥା ନା ଆଉ ଝିଅ ଏଇଖୁଣା ମିଳୁନାହାନ୍ତି।
ଆମୁ ଆଜ ସବର ା ଆଧାର କାର୍ର ଇ ହବ ଆଉ ଘରଇ ଚିବାସ
ହୁଁ।
ହଁ ହଁ।
ଚାକିରୀ ଗୋଟେ ହଉ ପଢାପଢି ହୁଁ ଚାକିରି ବାକିରି ହେଲା ପରେ ଯାଉକି ଘରଫର ପହଞ୍ଚିଲେ ଉପରେ ତଳେ ଜମା ଦିଟା ବଖରା। ଘର ହେଲା ପରେ ଯାଇଙ୍କି ତାପରେ ଦେଖା ଦେଖିବା କ-
ଓ ହୋ। ସେମିତି ଆଉ କଣ କରିବା ସବୁ କାମ ସରିଲେ କରିବା ଆଉ ବାଘର ସାଘର ଦେଖାହେବ ଆଉ।
ଆମର କଣ ଲଗେଇଥିଲ ବାରିରେ କଣ ଚାଷ ବାସ କରିବା କରିଥିଲା କଣ ଭେଣ୍ଡି କଲରା ଫଲରା? ହଁ ଭାଇ।
ହଁ ଲାଗିଛି ବାଇଗଣ ଲଙ୍କା। ଲାଗିଛି ଏବେ ଫୁଲ କଷି ଆସିଛି। ଆଉ ବାଡ଼ିରେ ଯୋଉଁ ଲାଗିଥିଲା ସେଟା ଫଳ ହେଲାଣି ଆଉ।
ହ ନା। କେତେ କି ମ ଲଗେଇନା ଭଲ ଲ ହଛି ନା ଆ ହୁଁ।
ଗଛ ଲଗେଇଛୁ ଖାଲି ବାଇଗଣ ପା ଲଙ୍କା ଲାଗିଛି ଆଉ କଣ ଲାଗିଛି ଆଉ କଲରା ଲାଗିଛି କଲରା ଗଛ ଫଳ ହେଲାଣି।
ଧଣିଆ ପୁଣିଆ ଦା ଲଗେଇଦ ଧଣିଆ ପୁଦିନା ଧଣିଆ ପୁଦିନା ବି ଦିଟା ଲଗେଇଦବା ତାରେ।
କିଛି ଲଗା ହେଇନି। ଆଗକୁ ଲଗାହେବ ଗେଣ୍ଡୁ ଗଛ ହରିକା ଲଗାହେବ ଫୁଲ ଗଛ ହେରିକା ଆଉ। ହୁଁ।
ନଡ଼ିଆ ଲକେଇଦବ ଟ ବାଟ ଟିକେ ଫୁଲ ଫୁଲ ଲାଗିନି ଟିକେ ସୁନ୍ଦର ଦେଖାଯିବ। ହଉ। ବାର ଟିକେ ପାଞ୍ଚ ପୋଜିଇକି ରଖୁଛାନେ ଗାଈ ଗୋରୁଆ ସବୁ ଆଇକ ଦେବେ କରଥା ଏଥରେ ମରିଯିବ ପଇସା ଦେଇକି କିଣିେଇଥିବ ଆ ଯ ତାକୁ ଗାଈ କରି ଖାଇଦେବେ ଯା ଆଉ କରିହବନି।
ଯାଇ କରି କୁଆ ବାଡି ଭିତରେ ବାହାରକୁ ବାହାରିଆର ନାହିଁ ଖାଇ ପାରିବେନି ବାଡ ବୁଜା ହେଇଛିି। ସେମିତି ଖାଇପାରିବେନି ଆଉ। ଅଛି ଭଲ ଗଛ ବି ଭଲ ଅଛି, ଫଳ ବି ଅଳ୍ପ ଯୋଉ ଅଳ୍ପ ଭାର ଚି ଘର ପାଇଁ ହେଇଯାଉଛି ଆଉ। ଠିକଠାକ ଆଉ। ଆ ଆମର
କଣ ସବୁ ତମର ଗାଁ ଖବର ସବୁ କଣ ହାଲ ଚାଲେ ଗାଁ ଫାଁରେ କି? ବାହାଘର ଫାଘର ହେଲାଣି କାର ଗୋଟେ ଝିଅକୁ ଦେଖିବାକୁ ଆସିଥିଲେ ତାର ଯଉ ପୋଲିସ ଫୋଲିସ ହୁଁ କାର ଗୋଟେ ବାହାଘର ଲାଗିଥିଲା।
ବାହାଘର ତ ଏବେ ଆମର ଏଇଠି ସେ ଯା ତାପରେ ଜଣଙ୍କର ବାହାଘର ତାଙ୍କ ଝିଅଙ୍କର ହବ ବୋଲି ଲାଗିଛି। ହେଇନି ଠିକଠାକ ଚାଲିଛି ଆଉ ଦେଖା ଚାହାଁ ଚାଲିଛି ଆଉ। ଅଛି ହେବାର ଚାନ୍ସ ଅଛି ଆଉ ମୁଁ
ନାଁ ଖାଲି ଦେଖାଦେଖି ଚାଲଛି?
ହଁ ଦେଖା ଦେଖି ଚାଲିଛି ଠିକ ହେଇନେଇଁ। ଏ ଦି ତିନି ଜାଗା ଦେଖୁଛନ୍ତି ଯୋଉଠି ଠିକ ଲାଗିବ ତାଙ୍କୁ ସେଇଠି କରିବେ ଆଉ।
ହ
ଏମତି ଆଉ।
ଦେଖଆଡେ ଯାଉଛି କୋଉଠି ଯଦି ଭଲ ପିଲା ମିଳିଲା କରିଦବୁ ଆଉ।
ହୁଁ ହୁଁ।
ଆଉ ଆମକୁ ଟିକେ କମିଶନ ଟା ଟିକେ ଭଲ ମିଳିଯିବ ଆଉ। ସାର୍ଟ ପ୍ୟାଣ୍ଟ କପ ହଳେ ମିଳିଯିବ ଆଉ ପାଞ୍ଚ ଦଶ ହଜାର ଟଙ୍କା ଆମ ଭଦ୍ର ଲୋକେ ହେଲେ ଏତିି ଟିକେ ମିଳିବା କଥା ନାଉ।
ହୁଁ ଭୋଜି ମଳିବ ଖାଇବ ଆଉ। ଠିକଠାକ ହେଲେ ସବୁ ମିଳିବ, ଠିକଠାକ ନହେଲେ କଣ ମିଳିବ? କିଛି ମିଳିବନି। ଠିକି ହେଲେ ଭୋଜି ହେଲେ ତମକୁ କୁହାଯିବ ନି। ତମେ ଆସିବ ଭୋଜି ଖାଇବା ନେଇ।
ଏ ଯିବି ନା ମୁଁ?
ହଁ।
ଆଉ ପୋଟଳ ଫୋଟଳ ଅରିକା କଲେ ଆମକୁ ଡାକିବ?
ହଁ ମଟନ ହେଲେ ତ ତମକୁ ଡକା ହବ। ଆଉ ବରଯାତ୍ରୀରେ ଯିବନି କି?
ହଁ ବରଯାତ୍ରୀ ଯିବା ସବୁ ସବୁଥିରେ ସବୁ କାମ କରିବାକୁ ପଡିବ ଆଉ।
ହଁ। ତମେ ଆଗେ ବାହାଘର ହେଇକି ଆମେ ତମକୁ ଆମକୁ ଭୋଜି ଟା ଦେଇ ସାର ଆମେ ତମକୁ ଭୋଜି ଡାକିମୁ ଆଉ।
ଆଉ ଦେଖିଆ କଣ ହଉଛି କେବେ ମୁଁ ନିଜ ପାଇଁ ନହେଲେ ଗୋଟେ ଦେଖିଦବା ଆଉ କାଲି ଯାଇଥିଲି ଗୋଟେ ବାହାଘରିଆ ରାତିରେ ଆଉ ଆଇଥିଲେ ଭଲ ଗୋଟେ ଭଣଜାର ରିସେପସନ ଥିଲା। ସେଠି ଯାଇଥିଲି ଭୋଜି ଭୋଜି ସେଠି ଷ୍ଟାଟସ୍ ଆଇଟମ୍ ଥିଲା ଆ ଚିଲି ଚିଲି , ଚିଲି ପନିର ର ଷ୍ଟିକ ଥିଲା। ଆଉ ଚିକେନ ପକୋଡା ହେଇଥିଲା, ଆଉ ଆଇସ୍ ଆଉ ଗୁପୁଚୁପୁ ହେଇଥିଲା ଆଉ ତାପରେ ଖାଇବାରେ ଭାତ ହେଇଥିଲା। ରୁଟି ହେଇଥିଲା, ଡାଲି, ମଟନ, ମାଛ ମୁଢ଼ି ଘାଣ୍ଟ ଖଟା, ପୁଟଳକଷା, ଆଉ ଗୋଟେ ପନିର ତରକାରୀ।
ଉ ହୁଁ ଆଉ ଭଲ ତ ହେଇଥିଲା ଆଇଟମ୍ ଆଉ।
ହଁ ପିଲା ଗଭର୍ଣ୍ଣମେଣ୍ଟ ଚାକିରି କରୁଚି ତ ପୁଅ ଟା। ଆଉ ଭଲ ଝିଅ ଟେ ଦେଖିବାକୁ ଭଲ ଟେ। ବାହଘର ହଁ ହେଲା। ଚଳେ ଚଳେ ଭଲ ଝିଅର ବି ଭଲ ତା ବାପ ମାଷ୍ଟର ଥିଲା ଝିଅ ମାଷ୍ଟର। ଥିଲା ଆଉ ଏଇଟା ହେଲାଣି ଝିଅ ବି ମୁ ପଢିଛି କଣ ଭଲ ପଢିଛି।
ହୁଁ।
ଭଲ ମାନୁଛି ପିଲାକୁ।
ଓ ହୋ ଉ ହୁଁ। ତମ ସାଙ୍ଗ ହିସାବ ହେବ ନା ସେମିତି ସାନ?
ଆ ସେ ଭଲ ଯା ହିସାବରେ ହବ ଆଉ ସେ ଜଣେ ଘର ପା ସେ ଜଣେ ଭଉଣୀ ହେବେ ତାଙ୍କର ଯୋଉ ପୁଅ ବଡ ପୁଅ।
ହୁଁ।
ଚିଏଠି ରହିକି ପଡୁଥିଲା ତ ଆଉ ସେଇ ଜଣାଶୁଣା ସିଏ ମୋ ଉପର ବ୍ୟାଚ୍ ଟିକେ ସାଙ୍ଗ ଭଳିଆ ମିଶୁ। ଆଉ ସେଥିଲାଗୀ ସେଏ ଡାକିଥିଲା ମତେ ଆଉ ବାହାଘରୁ ଡାକ ଥିଲା ବାହାଘରକୁ ମୁଁ ଯାଇପାରିଲିନି କାମ ଥିଲା ବାପା କହିଲେ ରିସେ ଯାହାହେଲେ ଯିବି ଆଉ ଯାଇଥିଲି ସମସ୍ତେ ଦେଖାହେଲେ ଆମର ବି ସବୁ ରିଲେଟିଭ୍ ସବୁ ସେଠିକି ଆସିଥିଲେ ଦେଇ ଦିଅର ଗୋଟେ ଆସିଥିଲା ଦି ଜଣ ଦିଅର ଆସିଥିଲେ ଆଉ ତାଙ୍କ ଦି ଘର। ମାଉସୀ ଶାଶୁଘର ସିଏ ବି ଆସିଥିଲେ।
ତାଙ୍କର ବନ୍ଧୁବାନ୍ଧବ ନା ରି ରିଲେଟିଭ୍ କଣ?
ହଁ ସେଇ ତାଙ୍କରି ବନ୍ଧୁବାନ୍ଧବ ହେବେ କେଇ। ସବୁ ଅଛନ୍ତି କଣ୍ଟାକ୍ଟ ଅଛନ୍ତି ସେଇ ସବୁ ଆ ଭୋଜିିକୁ ଆଉ। ସବୁ ରାତାରାତି ଯାଇ ପଳେଇଛନ୍ତି ସେପଟେ ସବୁ ତାଙ୍କ ଘର ପାଖ ହବ ତ ସେଇଠୁ। ଆଉ ସେ
ସମସ୍ତେ ପଳେଇଥିବ ହଁ ବାହାଘରିଆରେ ଏତେ ଲୋ ଲୋକ ଭିଡରେ ରହିବା ଅପେକ୍ଷା
ଲୋକମାନେ
ହୁଁ। ଆଉ ଖରାବେଳ ପାଇଁ କଣ ରୋଷେଇ ଚାଲିଛି ଆଇଟମ୍?
ଭାତ ହେଇଚି ଡାଲି ବସିଚି ଆଉ ଖାଇକି ଏଇ ଭାଇ ଯାଉଛି ଆ ଦୋକାନ ଯାଉଛି ପନିର ଫନିର। ହବ ଆଉ।
ଆଉ ଘରେ ସବୁ କଣ କେମିତି କରୁଛନ୍ତି ଭଲ ଅଛନ୍ତି?
ହଁଁ ବଉ ଯାଇଛି ପୁଅକୁ ନେଇକି ସ୍କୁଲ ଯାଇଛି ବାପା ଏଇ ଯାଇଥିଲେ ସେ ଘରୁ ଯାଇଥିଲେ କାମ କରିବା କରୁଥିଲେ। ଆମ ତ ସବୁ ସାରିକି ଏଇ ଝିଅ ପିଛା ହେଇ ଇ ଗାଧଉଛନ୍ତି। ସଦ ଖାଇକି ଟିକେ ରେଷ୍ଟ ନେବେ ଆ ଦେହ ଏତେ ଭଲ ନଥାଏ ଏ ଟିକେ
ଓ ହଁ।
ଆ କାଲି ଭୋଜି ଖାଇଦେଇଛି ଆଜି ଆଉ ଉପାସେ ଆଉ। ଖାଲି ରୁଟି ଖାଇକି ରହିଯାଇଛି ଆ ପଖାଳ ଖିଆ ହେଇନି।
କଣ ଖାଇନୀ କାଲି ରାତିର ରୁଟିଥିଲ ସେଇ ସେଇଥିରେ ବଞ୍ଚିଚି ନା ଆଉ ସେଇଟାକୁ ସେମିତି ମାରଦେଇକି ସକାଳୁ ଫୁଲିବାଟା ହଉ। ହାଏ।
ପଢାପଢି ତମର ଚାଲିଛି ନା। ସଇଲେ ଚାକିରି ଫାକିରି କଣ କରିବ ଆଉ।
ମୁଁ ପଢ଼ା ଚାଲିଛି ଏଇଟା ଏମ୍ ବି ଏ ସେକେଣ୍ଡ ଇଅର୍ ତାପରେ ଗୋଟେ ଚାକିରୀ ପାଇଁ ମୁଁ ଦେଖୁଛି ଅବିକା। ଆଉ ସେଇ ୱାର୍କ ଫ୍ରମ ହୋମ ସେଇ ଚାକିରିଟା ହେଇଗଲେ ଘରେ ରହି କାମ କରିବି ସେଟା ସେ ତାର ପ୍ରୋସେସ ଚାଲିଚି ସେଟା ଗୋଟେ ନୂଆ କାମଟେ ତ ନୂଆ ସେଟା ଗୋଟେ ପଢ଼ାପଢ଼ି କରିକି ଦେଖିବା ଆଉ ଟିକେ ଟାଇମ୍ ଲାଗୁଛି ଆଉ। ସେ ଭଲ ହବ ଆଉ। କାମରେ ହବ ଘର କାମ ବହୁତ ସାରା ପେଣ୍ଡିଙ୍ଗ ଅଛି ଆଉ।
ହଁ ହଁ। ତମେ ଭାଇ ଭଉଣୀ କେତେ